ହାଲୋ ହଁ -ହଁ ଶୁଭାଯାଉଚି।
ଓହୋ କୁହନ୍ତୁ ଆପଣ ମାନେ କଣ କରୁଥିଲେ କୁହନ୍ତୁ?
ମୁଁ ତ ରୋଷେଇ କରିଥିଲି ଆଉ ରୋଷେଇ ସାରିକି ଖାଲି ତରକାରୀ ବନେଇ ଦେଇଚି। ଅଟା ଚକ୍ଟା ତ ଅଛି ପରଟା କି ରୁଟି ଦେଖିବା ଯାହା ଖାଇବେ ଘରେ ବନେଇବି ଆଉ।
ଓହୋ।
ଆଜି ରାତିରେ ତ ବନଉଚି ନର୍ମାଲ୍ ଖାଲି ଯଉ ସୋୟାବିନ୍ ବଡି ତରକାରୀ। ମିଲ୍ ମିକର ସେଇଟା ଆମେ କହୁ। କିନ୍ତୁ ଆଉ ମିଲ୍ ମିକର କୁ କିଛି ଲୋକ ସୋୟା ବଡି କୁହନ୍ତି ତ।
ଆଉ ସୋୟାବଡି ମିଲମିକର ସେଇ ଗୋଟେ ତ ଆଉ।
ହଁ।
ସେଇଟା ବନେଇଥିଲି ମତେ ସେ ମସଲା ବଟା ଅପେକ୍ଷା ମସଲା ଛେଚା ଟା ହିଁ ପସନ୍ଦ୍ ଆସେ।
ମାନେ ଅଦା ରସୁଣ ଛେଚା?
ହଁ ଛେଚା ଟା ଦେଖିବ ସ୍ମେଲ୍ ଆସିବନି ବହୁତ୍ ଭଲ ଟେଷ୍ଟ୍ ବି ଭଲ ଆସେ। ଆଉ ସେଟା ପୁରା ତେଲରେ ଭଲ୍ ସେ ଭାଜି ହବ ନା ମସଲାରେ କଣ ପିଆଜ ହେଲା। ତାକୁ ପୁଣି ଲାଗି ଯାଉଥିବ କିନ୍ତୁ ମୋ ଛେଚା ଟା ଯଉ ସ୍ଵାଦ ଆସେ ମୁଁ ଆଉ ସେଦିନୁଠୁ ମୁଁ ଆଉ ମସଲା ବାଟିକି କରୁନି ହେମଦସ୍ତା ତ ଅଛି ରସୁଣ ଆଠ ଦଶ୍ କୁ ଅଦା ଛୋଟ ଖଣ୍ଡ ହେଲା ଆଉ ଲଙ୍କାଗୁଣ୍ଡ ଅପେକ୍ଷା ମୁଁ ଶୁଖିଲା ଲଙ୍କା ପକାଏ ଶୁ ଶୁଖିଲା ଲଙ୍କା ଗୁଡା ତା ସାଙ୍ଗେ ଛେଚିଦେବି ଏକାଠେ ଆଉ ପିଆଜ ଭାଜିଦବ। ପିଆଜ ଲାଲ୍ ଲାଲ୍ ହେଲା ପରେ ମସଲା ଆ-ଯଉ ଛେଚା ଗୁଡା ପକେଇଦବ ସେ ବି ଟିକେ ବାସ୍ନା ବାହାରି ଆସିବ ଲାଲ୍ ଲାଲ୍ ହେଇଗଲା ପୁରା ଟମାଟୋ ଟିକେ ପକେଇବ ଦେଇକି ଟିକେ ପାଣି ଦେଇଦେବ ନହେଲେ ପୁଡ଼ିଯିବ କାହିଁନା ସୁୁଖା ମସଲାଟା ନା। ପାଣି ଦେଇକି ଟି ଟିକେ ପାଣି ଦେଇକି ତମ ଟମାଟୋ ଟା ଯେମିତି ସିଜିଯିବ ସେଥିରେ ଲୁଣ ଟିକିଏ ଏ ହଳଦୀ ଗୁଣ୍ଡ, ଲଙ୍କା-ଲଙ୍କାଗୁଣ୍ଡ ତ ଦବନି ଶୁଖିଲା ଲଙ୍କା ବାଟିଥିବ ଧନିଆ ଗୁଣ୍ଡ ଟିକେ ଜିରା ପାଉଡର୍ ଯାହା ତମକୁ ପସନ୍ଦ୍ ଯଉ ଗୁଣ୍ଡ ବି ଜଣେ ଜଣେ ଚିକେନ୍ ମସଲା, ମିଟ୍ ମସଲା ପକାନ୍ତି।
ଆଜ୍ଞା।
ସେଥିରେ ପକେଇ କରିବ ଲାଷ୍ଟେ ଧନିଆ ପତ୍ର ନହେଲେ କସ୍ତୁରୀ ମେଥି ଯଦି ଥିବ ପକେଇଦେବେ ମୁଁ କସ୍ତୁରୀ ମେଥି ବହୁତ୍ ଗୁରେ ପକେଇଦିଏ ମତେ ବହୁତ୍ ଭଲ ଲାଗେ। ଧନିଆ ପତ୍ର ନ ଥିଲେ ବି ମୁଁ କେବେ ମଗାଏନି ସେ କସ୍ତୁରୀ ମେଥି ଛିଞ୍ଚି ଦିଏ ଭଲ ଲାଗେ ଖାଇବା ପାଇଁ।
ଆଜ୍ଞା।
ଆଉ ଥରେ କସ୍ତୁରୀ ମେଥିର ପରଟା ନାହିଁ ଯଉ ପିଆଜ ପରଟା ଏମିତି କିଛି ଘରେ ନଥିଲା ଆ- ଘରେ ଏମିତି ସଡନ୍ କିନା ଖାଇବେ କଣ ବନେଇକି ସବୁ ଜିନିଷ ବନେଇଲା ଠିକି ଆଳୁ ତରକାରୀ ହଉ କି କଣ ବନେଇଲା ଠିକି ଟାଇମ୍ ହେଇଯିବ ଆଳୁ ପରଟା କର ତାପରେ ଏମିତି ଦେଖୁଥିଲି ଗୋଟେ ଦେଇଥିଲା ପିଆଜ ପରଟା ମୁଁ କହିଲି ଦେଖିଆ ଥରେ ଚେଷ୍ଟା ତ କରିବା। ପିଆଜକୁ ଚୂନ କାଟିଦବ, ସେଇଥିରେ ଲଙ୍କା ଗୁଣ୍ଡ ପକେଇଦବ, ଲୁଣ ଗୁଣ୍ଡ, ଲେମ୍ବୁ ଟିକେ ଚିପୁଡିଦବ ତାପରେ ପ୍ରୋ କଷ୍ଟୁରି ମେଥି, ଧନିଆ ପାଉଡର, ଜିରା ପାଉଡର। ସବୁ ମିଶେଇ ଦେଇକି ଏକାଠି ଗୁଳେଇଦବ, ଚକଟି ଦବ ଯେମିତି ଆଉ
ଆଜ୍ଞା।
ଆଉ ଚକଟି ଦେଇକି ତାକୁ ଯେମିତି ଆଳୁ ପଟା କଲେ ତାକୁ ସେମିତି କରିଦେବ ସେ
ସେ ପୁରା ମାନେ ଆଜ୍ଞା ସେପୁରା ସ୍ଵାଦ ଲାଗୁଥିବ ଆଉ।
ସେ ବଢିଆ ବଢିଆ ସ୍ଵାଦ ଲାଗେ, ସେ ତମେ ସମୟ ନାହିଁ ନା? ସମୟ ନଥିବ ଯେମିତି ତମେ କଲେଜ ଯାଉଛ କି କଣ ସମୟ ନାହିଁ, କଣ ଯାହା ହେଲେ ତ କିଛି ପେଟ ବାହାରେ? ଖାଇବା ଅପେକ୍ଷା ଘର ଖାଇବା ଭଲ।
ମୁ ତ ବାହାରେ ଖାଏ କରେ ଆ ଆଗରୁ ବାହାରେ ମୁ ସବୁବେଳେ ଖାଉଥିଲି। ମାନେ କୁହିବାକୁ ଗଲେ ସକାଳୁ ମୁଁ ଉଠିବି ମାନେ ଆମର ସେ ଘର ପାଖରେ ମାନେ ଠେଲା ଗାଡି ଅଛି ହାଲୋ।
ହୁଁ ହୁଁ।
ତ ଠେଲା ଗାଡି ଅଛି ମୁଁ ସକାଳୁ ଉଠେଇ ମାନେ ଯି ପଚାଶ ଚଲେଇକି ଇଟିଲି ଦିଟା ଦ କଣ ଗୋ ଗୋଟେ ପାଞ୍ଚ ଟଙ୍କା ଲାଖେ। ଯେ ଦିଟା ଇଟିଲି ଦେ ଦିଟା ପୁରୀ ଦିଟା ବରା ସବପ୍ରକାର ଆଇଟମ ଉପମା ଟିକେ ଘୁଗୁନି ନେଇକି ଆସେ। ଆଣି ଖାଇକିଁ ମୋର ବୁଲେ ଛୁଟି ବା ଖରା ଛୁଟି ରେ।
ହୁଁ।
ତାପରେ ମ ଯେ ଏମିତି ଥରେ ଥରେ କଣ ଏମିତି ରହିକି ମୋ ଗୋଟେ ଦେହ ଖରାପ ହେଇଗଲା। ମାନେ ଦେହରେ ପହଲେ କି ମାନେ ଥଣ୍ଡା ହେଲା। ଥଣ୍ଡାରୁ ଦି ଦିନ ପର୍ଯ୍ୟନ୍ତ ଜର ହେଇଗଲା ତ ସପ୍ତାହରେ ଅଛନ୍ତି ଜର ଫର ଛାଡିଲାନାଇଁ। ତ ବାହାର ସେ କିଛି ଖାଇଲିନି ବାହ ତ ଯୋଉ ଆଣିକି ବାହାର ସବୁ ଜିନିଷ ଗୁଡା। ତାପରେ ଏବେ ଆଉ ତୁ ଯଦି ବାହାରିଛ ଖାଉନି ଶାଶୁ ଘର ଜିଷ ଖାଉଛୁ ଘର ଛତୁ ବା ଚୁଡା ଉପମା ରୁଟି ଫୁଟି ସବୁ ଖାଉଛ ଆଉ?
ବି ଛତୁଆ ଗୁଣ୍ଡ ବାହାରୁ ଏ ଯୋଉ କସ୍ତୁରୀ ଛତୁଆ ତ ଆଣିକି ଖାଏ ତା ତାପରେ ଦିନେ ଘରେ ବନେଇଲି ମୁଁ କହିଲି କେତେ କିଣିକି ଅଧା କେଜି ଟ କେତେ ସତୁୁରୀ ଟଙ୍କା କେତେ ନଉଛି?
ହଁ କସ୍ତୁରୀ କିଲୋ ତର ରହୁଛି ଶହେଚା ଆଉ କି ହଁ ଛତୁଆ ତ ନଉଛି। ଉତ
ହଁ ଦେଲି ତାପରେ ମୁଁ ନିଜେ ବୋଲେନି କଣ ନା ଚୁଡା ଆଣିଲି ଭଜି ନିଜେ ଘରେ ଭାଜିଦେଲି ଚୁଡ଼ା ଯେ ସେତିକି ବୁଟ ବି ସେତିକି ନେଲି ଭଜା ବୁଟ ସେ କିଣା ଆଣି ପକେଇିଲି। ସେ ତାକୁ ସେଠୁ ଓଟସ ଟିକେ ଶୁଖେଇକିନାଇ ଇଏ କରିଦେଇଥିଲି ଗିନା ଟା ରେ ଗିନେ ଓଟସ ଯଦି ଏ ବୁଟକୁ ଚାଉଳ ଯୋଉ ଚୁଡାଟା ଭଲ ପରିମାଣ ଏକା ପରିମାଣ ଆଉ ଏସବୁ ଗିନେଇ ଗିନାକି ଅଧପ ଗିନା ନା କିି ଅଥା କିିନା ମାଣ୍ଡିଆ ଆଡୁ ମାଡିଆକୁ ଧୋଇଇକି ତାର ଗଡେଇ ଦେଲି ଗୁଡି ସବୁ ସବୁ ସଫା କରିଦେଲେ ତାକୁ ଶୁଖେଇଦେଲି ତାପରେ ଆଉ କଣ ଥିଲା ସେ ଚାଉଳ ଯୋଉ ନାଲି ଚାଉଳ
ଆଜ୍ଞା।
ସେ ବି ଦେହ ପାଇଁ ଭଲ ନା ଭିଟାମିନ ସେଇଥିରେ ଥାଏ ଆଉ ତାପରେ ଗହମ ସବୁ କ ସେ ଗିନେ ଗିିନେ ଆଣିକି ତାକୁ ଭଲସେ ଧୋଇଁ ଦେଇକି ତାକୁ ଶୁ ଖରାରେ ଶୁଖେଇଦେଲି। ଶୁଖେଇକି ଟିକେ ଖାଲି କଡେଇରେ ଭାଜିଦେଲେ ତାକେ ଆଉ କାଳେ ଟିକେ ଭଲସେ ଇ ହେଇଯିବ। ବାଟି ହେଇଯିବ ଭଲ ଗୁଣ୍ଡ ହେଇଯିବ ବୋଲି ତାକୁ ଇ କରିଦେଲିବା ଦମ୍ ବି ଥିଲା ଆ ହୁଁ କାଜୁ ପକେଇଲେ ହ ଭଲ କାଜୁ ପକେଇଲେ ତମେ ଦଶ ପନ୍ଦର ଦିନେ ଯିନ୍ତି ସାରିବାକୁ ପଡିବ। କାରଣ ସେଟା ତ ଜଲଦି ଖରାପ ହେଇ ଯିବ ମୁଁ କାଜୁ ନ ପକେଇ କେବଳ ପିସ୍ତା ବାଦାମ ପକେଇଥିଲି ଆଉ ନର୍ମାଲ ବାଦାମ ଯୋଉଟା କି ଚିନାବାଦାମ ଆମେ କୁହନ୍ତି ସେଟା ବନେଇକି କରିଥିଲି ତା ସାଙ୍ଗେ କଣ କଲିନା ଅମୁଲ ପାକେଟ ଟେ ଆଣିକି ପକେଇଲି ଛୋଟ ଇଏ ଏଁ ଦୁଇଶହ ଗ୍ରାମ ବାଧେ ପଚାଶ ଟଙ୍କା ନା ଷାଠିଏ ଟଙ୍କା ବାଲା ଅମୁଲ ପ୍ୟାକେଟଟେ। ସେ ଅମୁଲ ପାକେଟେ ପକେଇଦେଲା ପରେ ତାର ଟେଷ୍ଟ ଅଲଗା ସତରେ ଏତେ ଟେଷ୍ଟ କସ୍ତୁରୀ ଛତୁଆ ଠୁ ବି ଟେଷ୍ଟ ବଢିଆ ଅଧିକା ଲାଗିଲା ମାନେ ସେଇଟା ମୁଁ କରିଥିଲି ଯାହାଲେ ଚିନି ପକେଇ ନଥିଲି ମିଶ୍ ମିଶ୍ରୀ ଗୁଣ୍ଡ ମୁଁ ପକାଏ ମିଶ୍ରୀ ମିଶ୍ରୀ ଏପଟେ ଗୁଣ୍ଡ ଥିବ ନହେଲେ ଯୋଉ ଗୁଡ ଗୁଣ୍ଡ ଥିବ ହେଇଥିରୁ ଚାମଚେ କି ଅଧ ଚାମଚେ ଯେତେବେଳେ ଛତୁଆ ଗୁଣ୍ଡ ଦି ଚାମଚ ଆଇଁଲି ଏଇଥିରୁ ଅଧ ଚାମଚ ଗୁଡ କି ମିଶ୍ରୀ ଗୁଣ୍ଡ ଆଣିକି ମିସେଇକି ଗୁଳେଇକି ଖାଇଦେଲି।
ମାନେ ମାନେ ଆପଣ ବାଟିଲାବେଳେ କିଛି ପକେଇ ମସଲା ମାନେ ଯୋଉ ଚିନିହେରିକା କିନ୍ତୁ ଯେତେଳେ ବା
ନା ନା ନା ବାଟିବା କିଛି ପକେଇନି କାରଣ ଚିନି ଆମେ ଖାଉନି ଆଉ ମିଶିରି କାହାକୁ ମିଠା ମୋ ଝିଅ କମ ମିଠା ଖାଏ ମୁଁ ଟିକେ ମିଠା ଖାଏ। ମୋ ସ୍ଵାମୀ ଯିଏ ସେ ବି କମମିଠା ଖାଆନ୍ତି ତେଣୁ ଭଲ ହବନି ନା ସମସ୍ତେ ଖାଇପାରିବେନି।
ଆଜ୍ଞା।
କଲେ ବି ଚଳିବ ତମେ ପକେଇଦେଲେ ବି ଚଳିବ କିନ୍ତୁ ଆମେ ଘରେ ଯେହେତୁ ଖାଉଛନ୍ତି କିଛି ଆବଶ୍ୟକତା ନାହିଁ ନା ଏତେ ସବୁ ଇଏ କରିବା ପାଇଁ କିଏ ମିଠା କିଏ କମ ତାପରେ ଆମେ ଗୁଡ ଗୁଡ ଧ ଚାମଚେ ଆଣିଲ ଖାଇଦେଲ ଅମୁଲ ଟା ନିହାତି ପକେଇବ ଅମୁଲ ଟା ପକେଇଲେ ତାର ପୁରା ସ୍ଵାଦ ପୁରା ଅଲଗା।
ଆଜ୍ଞା ମାନେ ଯି ମାନେ ଜିଏ ଯାହା ଖାଇଲା ଆଉ।
ଯିଏ ଯାହା ଖାଇଲା ଯାହାର ଯେତିକି ମିଠା ଦରକାର ଥିଲା ସେ ସେତିକି ଆଣିକି ଖାଇବ।
ଆଜ୍ଞା।
ପନିର୍
ହୁଁ ସତ କଥା ମାନେ
ଜାହେଲେ ମୁଁ କହିଲି ପନ୍ଦର କୋଡିଏ ଦିନ ଯିବ ବଡଆଟେ କିନ୍ତୁ ସିଏ ସାତ ଆଠ ଦିନେ ସରିଗଲା। ତାରେ ବୁଟା ବି ଭଲ ପ୍ରୋଟି ଦେହ ପାଇଁ ଭଲ କି ନାଇଁ? ଏବେ ଖାଉନାହାନ୍ତି?
ତାପରେ?
ଏବେ ଆଉ ଛତୁଆ ଗୁଣ୍ଡ ଖାଉନାହାଁନ୍ତି?
ନା ନା ଏବେ ଖାଉ ଖାଉଛି ନା ଏବେ ଆଉ ଆଉ ଥରେ ଅଛିବୋଧେ ଖାଇଲେ ସରିଜିବ। ମୁଁ କଣକି କଲେଜ ଯିବି ତ ସକାଳୁ ଛତୁଆ ଟିକେ ସକାଳୁ ଭାତ ଖାଇବାକୁ ଇଛା ହୁଏନି। ଛତୁଆ ଖାଇକି ପଳାଏ କଲେଜ ରେ କଣ ଖାଏ ଖାଇଦିଏ ରୁଟି ଫୁଟି ନେଇଥାଏ ନହେଲେ ଆସେ ଘରେ ଖାଏ ଆଉ।
ଆଚ୍ଛା। ମୁଁ ତ ସେଇ ଟାଇମ ଯୋଉ ବନେଇଥିଲି ଭୁକ ଯେତେବେଳେ ଲାଗିବ ଭାତ ପରେ ଖାଇଦିଏ କିନ୍ତୁ ସେ ଛତୁଆ ଗୁଣ୍ଡ ଟା ଏତେ ଟେଷ୍ଟ ଲାଗେ ଯେ କାରଣ ଅମୁଲୁ ଗୁଣ୍ଡଟା ପଡି ମୁଁ ବି ବିଶ୍ୱାସ କରିପାରେନି ଏତ ଭଲ ବନିଯାଇଛି କେମିତି ବନିଗଲା ବଧେ ଫାଷ୍ଟ
ଆଜ୍ଞା ଆ ଫାଷ୍ଟ ଟାଇମ ଯାହା କଲେ ଭଲ ବନେ।
ସେଇଟା ଭ ବନାଏ କିନ୍ତୁ ସେକେଣ୍ଡ ଟାଇମ ନଜର ଲାଗିଯାଏ ନିଜର ହଁ ନଜର ଲାଗିଯାଏ ମୋର ସେକଣ୍ଡ ଟାଇମ କଉ ଜିନିଷ ବାଗ ହୁଏନି। ଫାଷ୍ଟ ଟାଇମ ଡରି ଡରି କରିବି କିନ୍ତୁ ବହୁତ ସ୍ଵାଦ ହବ।
ସତ୍ୟ କଥା ଏଇଟା ଆପଣ ଯ ନବଜ କେ ସତ କଟା ଏଗୁରା କ ମାନେ ମାନେ ଆଚୁଆଲି ମାନେ ମତେ ଏବେ ମାନେ ମତେ ରୋଷଇ ସବୁ ଆସିବ। ମାନେ ଝିଅ ପିଲା ସେ ଯୋଉ ମାନେ ସେ ଯୋଉ ମାନେ ରୋଷେଇ ନୁହଁ ମାନେ ସବୁ ପ୍ରକାର ଟା ମୁଁ କରିଦେବି। ମାନେ ଆପଣ ଯଦି ମତେ କିବେ ମାନେ ଆପଣ ମେ ମାନେ ଗୋଟେେ ଛା ଛାଡି ଡିଦବେ ଏକେଲା ଆଉ ମାନେ ମାସେ ଛାଡିଦେଲେ ମାସେ ଜାଙ୍କ ମୁଁ ଖାଇବା କରିକି ମୁଁ ବଞ୍ଚିଯିବି। ଯୋଇତି ପାଇଁ ନୁଆ ନୁଆ ରୋଷେଇ ସିଖିିଲି ହାଲୋ ମୁଁ ଯେ ଶିଖିଲି ସେ ଭଲ ଭଲ ହେଲା ତାପରେ ମତେ ଭଲ ଲାଗିଲା ଖାଇବା ଟେଷ୍ଟ ନିଜ ମାନେ ସେଇ ମାନେ ସେ ଯ ନିଜ ନଜର ଲାଗିଗଲା ତାପରେ ଯାହା କଲେ ଲୁଣ କୋଉଥିରେ ଲୁଣ କମ କୋଉଥିରେ ଅଧିକ ମସଲା ହେଇଗଲା କୋଉଥିରେ ଅଧିକ ପାଣି ପକେଇଦେଲି ଗଲା ଆଉ ଚିକେନ୍ ମୁଁ ଚିକେନ୍ ମୁଁ ଚିକେନ୍ ଆସିଲେ ମୁଁ ଚିକେନ ମାନେ ମୁଁ ଯେତେ ଚିକେନ ମୁଁ କରେ ସବୁବେଳେ। ତ ଆଗରୁ କରିିଥିଲି ତ ଏବେ ଘରେ କରୁ କରୁ ଏବେ ତ କୋହୁଚି ଭଲ ଅଛି ନୂଆ ନୂଆ କରୁଥିଲି ଭୁଲ ଭାଲେ ହୋଉଥିଲା ଖଲେ ଭଲ ହେଲା। ଆଉ ସେବେଳେ ମସଲା ଟିକେ କଞ୍ଚା ରହିଗଲା ଅଧିକ ଟିକେ ସିଝିଗଲା ଭାତ ଟିକେ ସିଝିଗଲେ ଏମିତି ହେଇଯାଏ।
ସେଇଟା ଯଦି ଅଭ୍ୟାସ ଥିବ ତାହେଲେ ତମେ ଜାଣିପାରିବନା ଆଉ ତମେ ପିଲା ଲୋକ କେବେ କେମିତି ଦିନେଅଧେ ଦେଖ କରିବ ଯଦି ଆଉ ହବ କି।
ପ୍ରାୟ ମୁଁ କରେ ଘରେ ସପ୍ତାହକୁ ଯ ମା ତା ମନେ ଭୋକ ହେଲା ତ ଘରେ ନେଇକି ଶୋଇ ସୁଆଦେବି। ମୁଁ ଯିବି ମୁ ମୋର କଣ କରିବି ଦେବି ଖାଇବାକୁଥିବ ଉପମା କି ଚୁଡା ସନ୍ତୁଳା କି କଣ ଚା ଟିକେ କରିଦେବି ବିଷ୍ଟୁ ଖାଇ ଖାଇଦେବି। ମାନେ ସବୁ ଚ ମାନେ ସ୍ନେକେସ ଆଇଟମ। ଆପଣ ଯାହା ଦେବେ ମୁଁ ସବୁ କରିକି ଖାଇଦେବି ତାକୁ ମାନେ କାହାକୁ ପଚାରନି କି ତମେ କର ମୁଁ ଖାଇବି ବୋଲି।
ନାଇଁ ଭଲ ନିଜେ ବି ଶିଖିଚ ଯାହା ହୋଉ କାମ କିଛି କରୁଚ ଆଜିକାଲି ପିଲା ହିସାବରେ ବୋହୁତ ଭଲ ନହେଲେ
ମୁଁ ସବୁ ମୁଁ ରୋଷେଇ ଶିଖିଲି ମୁଁ ସବୁ ସବୁ ମୁ ସପ୍ତମ କ୍ଲାସରୁ ରୋଷେଇ ଶିଖିଲିଣିି ସପ୍ତମରୁ ମୋ ଘରେ ସବୁ ଶୋଇପଡ଼ିଲା ପରେ ମୁଁ ଦିପହରେ ଚୁଲିରେ ମୋର କାମ ମୁଁ ମୋା ମୁଁ ମୋ କାଶ କାଶଦି ଚଳେଇଥିବି ଛୋଟବେଳୁ।
ଭଲ କରୁଚନ୍ତି ତାହେଲେ ଆଉ।
ଅକୁଚୁଆଲି ମାନେ ମାନେ ମୋ ବାପା ମାନେ ବାପା ଚାକିରେ ଅ ସେ ଫାଷ୍ଟେ ଟାଇମ ରୋଷେଇ କରନ୍ତି। ମାନେ ମିଠା ପ୍ଲସ ରୋଷେଇ ତମର ତାଙ୍କୁର ବିଦେ ଶିଖିଇଚି ଆଉ।
ହଁ ସେଇ ଗୁଣ ଟା ଆସିଚି ଭାରି ରୁସେଇଟା ଆଉ ବାପାଙ୍କର ଆଉ।
ଆଜ୍ଞା ମାନେ ମାନେ ମାନେ ଲେଖୁଛୁ ମାନେ ମାନେ ଲୋକ ସ ମାନେ ନିର୍ଭର ଥାନ୍ତିନା କଣ ଅନ୍ୟ ମାନଙ୍କ ଉପରେ।
ହୁଁ।
ଏଟା କଲେ ଖାଇବୁ ଏଟା କଲେ ନାଇଁ।
ହୁଁ।
ତ ମୁଁ ଘରେ କହିବି। ତ ଘରେ ମୁଁ ସେକେଣ୍ଡ ଟାଇମ୍ କଇବିନି। ସେଥିର ମନା କରେ ନା ମୁଁ ବି କୁଅ ପାଣିରେ ମୁଁ ନିଜେ କରି ଖାଇଦେବି।
ନାଇ ଭଲ ଭଲ କଥା ଶିଖିଚନ୍ତି ସବୁ ପୁରୁଷ ପିଲାମାନଙ୍କୁ ଶିଖିବା କଥା। ସୁବିଧା ଅସୁବିଧା ଆଜି ଘରେ କିଏ ମା ପଡିଲା ଦେହ ଖରାପ ହେଲା ଭଉଣୀ ନିଜେ ତ ଦି ଦିନି କରିକି ତମେ ଦେଇପାରିବ ନା।
ସେଇତ ହଁ ସେଇ ତ ମୁଁ ସେଇତ କଥା ନିଜେ ତ ଶିଖିଲେ ଆଜିକାଲି ଦୁନିଆରେ ନିଜେ ନସିଲେ କିଛି ହବନି କାରଣ ଏତେ ଘ ସବୁ ଅଛନ୍ତି ହଠାତ୍ ହବ। ମାନେ କୋଉମାନେ ଗାଁକୁ ବି ଗଲେ ହାରି। ତ ମୁଁ ଘରେ ଏକା ରହିବି ତ ମୁ ତ ମୁ ଯଦି ମୁଁ ଶିକିନଥିବି ତମର ଅଧିକ ମାନେ ତ ଅଧିକ ମାନେ ମୋର ମାନେ ପଇସା ଖର୍ଚ୍ଚ ହବ ନା ବାହାରୁ କିଣି ଖାଇଲେ।
ହୁଁ ହୁଁ।
ତ ଯଦି ମୁଁ ଶିଖିଛି ତ ସବୁ ନିଜେ କରିଦେଇବି ଯାଇ ରୋଷେଇ କରି ଖାଇ ତମର ଖାଇଦଉଛି ଆଉ।
ହଁ ସୁବିଧା ହଉ, ହଉ, ହଉ ଠିକ ଅଛି ଆ ମୁଁ ଯାଉଚି ପଟା ବନେଇବି ଖାଇବା ପାଇଁ ତ।
ଆଜ୍ଞା ଆଜ୍ଞା, ହଉ।
ଅଟା ଚକଟା ଟା ଆଣିଦେ।